ହ୍ୟାଲୋ ହ ସବୁ ଭଲ ଆଉ କଣ, ଆଉ ଶୋଇଛି ଆଉ।
ଓହୋ ଆ କେବେସରିଲାଣି?
ହଁ ହଁ ଏଇନ ଖାଇକି କ୍ଷୀର ଧୋଇଯଉି ତାପରେ କରିବି ତମକୁ ହଁ।
ଆଜି ଆଜି କଣ ଖ୍ଷପି ହେଇଥିଲା ଶନିବାର ତ ଅଛି?
ଶନିବାର ତ ସାଧା ସବୁ।
ଆଚ୍ଛା। ଆଚ୍ଛା।
ଆଉ ତମ ତମ ଘରଟା କୋଉଠି ଯ ଭାଇ।
ଉ ଘର ଏଇ ପାଖାପାଖି, ଘର ପଚରା ପଚୁର ହବାନି।
ଓ ହୋ।
ୟାପରେ ନାାଇଁ ଏଥିରେ ନାୟଁ ନିୟମ।
ଓହୋ ଆଉ କଣ କ ହଁ କଣ କୁହ ଆଉ?
ମୁଁ ବି ଏକଥା କହିବା କଥା ନୁହେଁ କହିଦେଲି ଆଉ ସେପଟେ କଣ ପର୍ବ?
ପର୍ବ କଣ ଆମର ଏଇନେ ରଥ ଟା ତିଆରି ହଉଛି।
ଆ
ରଜ ରଜ ତ ଗଲା ଶୋଇଲାା।
ତିଆରି କର ଯ ଆରମ୍ଭ ହଉ।
ଆମର ଏପଟ ତ ସେଇ ପୁରୀ ସାଇଡ ଆମର ଏରିଆ। ଆଉ ଏପଟେ ମଧ୍ୟ ଆ ସେମିତି ରଥ ପାଇଁ ଚାଲି ଏବେ ଚାଷ ଟିକେ ମାନ୍ଦା କାହିଁକି ନା ବର୍ଷା ବର୍ଷା ତ ନାହିଁ।
ତ ନାହିଁ ଆଡି ସେ ଆଉ।
ଆ ଆଉ କଣ ଆଉ କଣ ସବୁ ଖବର?
ଖବର ଆଉ କଣ? ଘରେ ବୋଉ ଭାଇ ଭଉଣୀ ଦି ଜଣ ବା ହେଇ ଯାଇଛନ୍ତି। ଆଉ ଚାରି ଭାଇରୁ ଦି ଭାଇ ବାହାରେ ମୁଁତ ଏକେଲା ଘରେ।
ପଢ଼ାପଢ଼ି କଣ ସବୁ?
ପଢା ଏଇ ପ୍ଲସ୍ ଟୁ ଫାଷ୍ଟ ଇଅର ତ ଅଉ।
ପ୍ଲସ୍ ଟୁ ଫାଷ୍ଟ ଇୟର କୋଉ କଲେଯେ?
ଆମର ଏଇଠି ଆମ ପାଖରେ ବାଜି ରାଉତ୍ କଲେଜ ଭୁବନ।
ହ କଣ ସବୁ ସବ୍‌ଜେକ୍ଟ ରଖିଛ ବିଷୟ କଣ ରଖିଛ?
ବିଷୟ ସେଇ ଯୋଉ ଆମର ତ ଗୋଟିଏ କହିଥିଲି ସାଇନ୍ସ ଆଉ କିଛି ନେଇନି ଆଉ।
ହଁ ହଁ ଆଉ ବାପା କଣ କରନ୍ତି?
କିଏ କଲେ?
ଵାପା କଣ କରନ୍ତି?
ବାପା।
ହଁ।
ଘରେ ଅଛନ୍ତି ସେଇଠି ତ?
ହଁ ହଁ ଆଉ କେତେ ଭାଇ କେତେ ଭଉଣୀ?
ଭଉଣୀ ଦୁଇ ଭାଇ ଚାରି ଜଣ। ଦି ତିନି ଭାଇ ବାହେରେ ମୁଁ ଗାଁରେ ଆଉ।
ବଢିଆ ଆ ଆଉ ରଜ କେମିତି କାଟିଲେ?
ରଜ ଭଲ।
କେମିତି କେମିତି କଣ ରଜ ହେଲା ତମ ଆଡେ ମତେ ଟିକେ କୁହ?
ଆମ ଆଡ଼େ କାଇଁ କଣ ଆଜିକାଲି ତ ରଜ ଏତେ ଇଏ ଭଲ ନାହିଁ। ଯାହା ଟିକେ ବୁଲିବା କଥା। ଆଉ ରଜ ସବ ଛୁଆ ମାନେ କରିିବେ ଆମର ଆମ ଗାଁ ପାଖରେ ଜଣେ ଗୋଟେ ଗାଁ। ଏ ଯାଇକି ବୋଲାବୁଲି କରିଥିଲୁ। ଆଉ ଗୋଟେ ଗାଁ ପାଖରେ ରହୁଥିଲା ଆମର ମନ୍ଦିର ପଚିଶିଟା ତ ହେଠିକି ଯାଇଥିଲୁ ତିନି ଚାରିଦିନି।
ଓହୋ।
ଆଉ ତମେ ଆଡେ ମୁଖ୍ୟ ପର୍ବ କରୁଛିବୁ କଣ?
ମୁଖ୍ୟ କଣ ଆମର ଗୋଟିଏ ହୋଉଛି ପଡେ ଆମର ଦୋଳ।
ହଁ ଦୋଳ ଦୋଳ ଦୋଳ ଦୋଳ ବିଷୟରେ ମତେ ହଁ ଦୋଳ ପଡେ ଆମଡ ବି ହୁଏ। କିନ୍ତୁ ଦୋଳ ବିଷୟରେ ଟିକେ କହିଲ କେମିତି କଣ ସବୁ ହଏ।
ଦୋଳନି କେବେ ରୁହେନି ଗାଁରେ ମୁଁ ତା ବିଷୟରେ ଏତେ କନଫର୍ମ ଯଦି କ ହିଙ୍ଗୁଳା ପୂଜା ଟା ଆମର ଭଲ ହୁଏ। ଆମର ପାଲା ହୁଏ ସାତ ରାତି। ଆଉ ଗଞ୍ଜାବଳି ପଡେ ହିଙ୍ଗୁଲା ଯାତ୍ରା ହୁଏ ଆଉ। ସାତ ରାତି ଆଙ୍କ। ସବୁ ଆମର ଆସନ୍ତି ବାଦି ପାଲା ବାଦୀ ସେମାନେ ଆସନ୍ତି କଣ କହିଲେ?
ହେଙ୍ଗୁଳା ପୂଜା ତ ଆମର ଚନ୍ଦ୍ରଶୁଣି ମାଙ୍କ ପାଖରେ ପୂଜା ହୁଏ। ଆଉ ରାତିରେ ଦିନରେ ଆମର ବଳି ପଡେ ଗଞ୍ଜା ବଳି ପଡେ ଗଞ୍ଜା ବଳି ପଡେ ତିନି ଚାରିଟା ଗଞ୍ଜା। ଆଉ ଆମର ଦେହୁରୀ ଭାଇ ପୂଜା କରନ୍ତି। ଆଉ ପାଲା ହୁଏ। ସାତ ରାତି ହୁଏ ପାଲା ହୁଏ। ଆମର ଇଏ ବାଦି ପାଲା ସାତରାତି ହୁଏ। ଚଉଦ ତଳେ ଆସନ୍ତି। ସତ ରାତି ଆଙ୍କ ଦିଦି ଦିଳ ଅଲଗା ଅଲଗା। ଆଉ ଦୋକାନ ବାଳି ପଳେଇଛନ୍ତି। ସବୁ ବଜାରବୁଲିଯିବେ ଇଏ ହେପଟେ ଆମର ଦୋଳି ପଡେ। ମିନା ବଜାର।
ହ୍ୟାଲୋ। ମିନା ଵଜାର ପଡେ?
ହଁ ହଁ। ହଁ ମୀନା ବଜାର ପଡ଼େ ଆମର।
ମୁଁ କଇଲି ଏବକି?
ହଁ ଦୋଳି ପଡ଼େ। ହଁ ହଁ ପଡ଼େ ଦୋଳି ମୀନା ବଜାର ଆମର ଯୋଉ ଛୁଆ ଖେଳନ୍ତି ଯୋଉ ଖସନ୍ତି ଯୋଉଡା କି ଦୋଳି ଜମ୍ପ୍ ଏ ଜମ୍ପିଙ୍ଗ୍ ଉଡ଼ା। ଏ ଜମ୍ପିଙ୍ଗ୍ ପଡ଼େ ହୁଁ।
ଆଉ ଭାଇ ଭଉଣୀ ସବୁ ଜଣ ପଡ୍ ପଢ଼ା ପଡ଼ି କରୁଚନ୍ତି ଭାଇ ଭଉଣୀ ସବୁ ବଡ଼ ସବୁ ଜଣ କରୁଚନ୍ତି?
ଦି ନା ପଢ଼ାପୁଢ଼ି ନାହିଁ ଦି ଭଉଣୀ ବାହା ହେଇ ସାରିଲେଣି ଦି ଭଉଣୀ ଜଣେ ପଢ଼ି ଥିଲେ ପ୍ଲସ୍ ଟୁ ଆଉ ଜଣେ ପଢ଼ି ଥିଲେ ବି ଏ।
ଆବା। ଆଉ ବାପା ମା ଅଛନ୍ତି ନାହିଁ। ହ୍ୟାଲୋ। ହ୍ୟାଲେ।। ହାଲୋ। ହାଲୋ।